ସାର୍।
ନମସ୍କାର ସାର୍।
କଣ ସନ୍ଧ୍ୟାରେ ଖାଦ୍ୟ ଗ୍ରହଣ କରିଚନ୍ତି?
ହ ଜେତେ ବର୍ତ୍ତମାନ କୌଣସି ଖାଦ୍ୟ ଗ୍ରହଣ କରିନାହିଁ ବର୍ତ୍ତମାନ ଖାଇବାରେ ମୋର ଟିକେ ବିଳମ୍ବ ହେଇଥିଲା ତ ମୋତେ ଆଉ ଭୋକ ଲାଗେ ନାହିଁ। ଦେଖିବା ପର ସମୟ ଯଦି ଭୋକ ଲାଗୁଛି ତାହେଲେ ଆମେ ଯାଇକରି ଅନ୍ୟ ମାତ୍ର ଯାଇକିରି ଖାଦ୍ୟ ଗ୍ରହଣ କରିବା ପ୍ରୟାସ କରିବା ଆଉ।
ଘରେ। ନାଇଁ ଭୋକ ମତେ ମଧ୍ୟ ଲାଗିନାହିଁ ମୁଁ ମଧ୍ୟ ଖାଦ୍ୟ ଗ୍ରହଣ କରିଥିଲି ଦିନ ତିନିଟା ସମୟରେ। ଆଉ ବହୁତ ସୁନ୍ଦର ଖାଦ୍ୟ ହେଇଥିଲା ମାଛ ହେଇଥିଲା। ଆଉ ଭାତ। ଏଇ ସବୁ ଖାଦ୍ୟ ଗ୍ରହଣ କରିଚି ତ ତେଣୁକରି ଏବେ ଭୋକ ନାହିଁ। ଆଉ ଭୋକ ହେଲେ ଆମେ ଖାଦ୍ୟ ଗ୍ରହଣ କରିବୁ ଆପଣ ସାର୍ ହଁ ଯୋଉ କେତେବେଳେ ଅ ଯୋଉ ଆମର ତାରାତାରିଣୀ ମନ୍ଦିର ଅ ଆପଣ କେତେବେଳେ ଆ ମୟୁରୁଭଞ୍ଜ ର ଖିଚିଙ୍ଗ ମନ୍ଦିର। ଆଉ ଆପଣ କେତେବେଳେ ଯୋଉ ଯାଜପୁର ର ବିରଜା ମନ୍ଦିର କଟକର ଉଁ କଟକ ଚଣ୍ଡୀ ମନ୍ଦିର ଆପଣ ଯାଇଚନ୍ତି?
ଆରେ ସାର୍ ଆମର ତ ଏଇପଟେ ହିଁ ମୁଁ ଟିକେ ଯାଇଛି ଆମର ଦେଖିଲି ଆପଣ ଯେ କହିଲେ ତାର ଣୀ ମନ୍ଦିର ହୋଉ ଆମର ବାଳକୁମାରୀ ମନ୍ଦିର ହୋଉ ତ ମୁଁ ଇଉଜଲେଶ୍ଵର ମନ୍ଦିର ହୋଉ ବତେନ ଆସିଲା ଏ ନିର୍ମଳ ଧଝର ହଉ। ତ ଏଇ ପ୍ରକାର ମନ୍ଦିର ସାର୍ ଆମର ଗଞ୍ଜାମରେ ସାର୍ ଅଛି ତପ୍ତ ପାଣି ହଉ। ବହୁତ ପ୍ରକାର ସାର ମାନ ଦୈବିକ ପୀଠସନା ମାନ ଏଇଠି ଉପଲବ୍ଧ ଅଛି। ଆପଣ ଯଦି ସମୟ ବାହାର କରିବେ ତାହା ଯଦି ଏଇପଟେ ଯଦି ଆସିବେ ତାହେଲେ ମୁଁ ଆପଣଙ୍କୁ ହସ ଖୁସିରେ ଆପଣଙ୍କୁ ନେଇ ବୁଲେଇ ପାରିଥାନ୍ତି ଆପଣ ଖୁସି ହେଇଥାନ୍ତେ ମତେ ସେତେ ଜାଣିକି ବୁଲିକି
ମୁଁ ଆପଣଙ୍କର ଗଞ୍ଜାମ କିମ୍ବା ଗଜପତି ଅଞ୍ଚଳରେ ବୌଦ୍ଧ ତୁପ ମାନ କଣ ଅଛି ଭଲ ଭଲ ସ୍ଥାନ ସେପଟେ ତପ୍ତ ପାଣି ପଟେ କଣ ନା କଣ?
ଚିରାଙ୍ଗ ବୋଲି ସାର୍‌ ଗୋଟେ ସ୍ଥାନ ଅଛି ଯୋଉଟା କିି ଆମେ ଗଜପତିରେ ଯାଇଛି ଏ ରାସ୍ତାଟା ଆମର। ଯୋଉଟା କିି ଆମେ ସାର୍ ଆମର ଯଦି ଚାହିଁବେ ସାର୍ ଆପଣ ବର ବ୍ରହ୍ମପୁର ଠାରୁ ବାହାରିକିରି ଆପଣ ବସ୍ ଭାବରେ ବସ୍ ଦେଇକି ଆପଣ ଯାଇକିରି ପହଞ୍ଚି ପାରିବେ ଚନ୍ଦ୍ରଗିରି ଚନ୍ଦ୍ରଗିରି ଯାଇକିରି କଣ ଯାଇଛିି ଟି? ପହଞ୍ଚି ପାରିବେ ଜିରାଙ୍ଗ ତପ୍ତ ପାଣି ଜାଗା ଦେଇକି ଯାଇପାରିବେ। ନହେଲେ ସାର୍ ଆପଣଙ୍କ ପାଖକୁ ଆଉ ଗୋଟେ ଉପାୟ ହେଲା ଆପଣ ସେତୁ ବ୍ରହ୍ମପୁରୁ ହିଁ ଆପଣଙ୍କ ଟ୍ରେନ ଯୋଗେ କିମ୍ବା ଭୁବନେଶ୍ଵରୁୁ ଆଉ ଟ୍ରେନ ଯୋଗେ ଆପଣ ବାହାରିକି ଯାଇକିରି ପାଳା ଖେମୁଡ଼ି ପହଞ୍ଚିବେ। ପାଳା ଖେମୁୁଡି ପହଞ୍ଚିଲା ପରେ ଆପଣ ସେଠୁ ଯାଇକି ବିଭିନ୍ନ ସ୍ଥାନକୁ ଯାଇପାରିବେ। ତ ସେଇଟା ମୁଁ ଭାବୁଛି ଆପଣଙ୍କୁ ଖର୍ଚ୍ଚାନ୍ତ ହବ ଦୂରାସ୍ତା ହବ ତେଣୁ ଆପଣ ଏଇ ଜାଗା ଦେଇଗଲେ ଆପଣଙ୍କୁ ଭଲ ହବ।
ଆଛା ଆପଣ ଆମର ଏଠି ଯୋଉ ଠାକୁର ମୁ ତିଆରି ହୁଏ। ଯୋଉ ମୂର୍ତ୍ତି ତିଆରି ହୁଏ ଆପଣ ଜାଣିଚନ୍ତି କି ନାଇଁ। ଯୋଉ ମୂର୍ତ୍ତି କହିଲେ ମାଟିରେ ମୂର୍ତ୍ତି ଗଣେଶ ସରସ୍ଵତୀ ବିଶ୍ଵକର୍ମା ଦୁର୍ଗା ଏ ମୂର୍ତ୍ତି ଗୁଡିକ ଯୋଉ ମାଟିରେ ତିଆରି ହୁଏ ତାର ପ୍ରକ୍ରିୟା ଆପଣ ଜାଣିଛନ୍ତି।
ନାଇଁ ସାର୍ ମୁଁ ସେ ଜାଣିନି ସେଟା କେମିତି କଣ ହୁଏ କଣ ଜଣିିଛନ୍ତିଟା କୁହନ୍ତୁ ସାର୍ ଟିକେ ମତେ ତ।
ଆମର ସେଇ ଏ କିଛି ଲୋକ ଆମର ଏଠାରେ ସେଇ ମୂର୍ତ୍ତି ପ୍ରସ୍ତୁତ କରନ୍ତି ମୁଁ ତାକୁ କିଛି ଦିନ ହବ ନିରୀକ୍ଷଣ କରୁଥିଲି। ବୋହୁ ସୁନ୍ଦର ଭାବରେ ସେମାନେ ପ୍ରସ୍ତୁତ କରୁଥିଲେ। କାଠରେ ସେମାନେ ପ୍ରଥମେ ଗୋଟେ ଛାଞ୍ଚ ନିର୍ମାଣ କରୁଚନ୍ତି ସେ କାଠର ଛାଞ୍ଚ ଉପରେ ସେମାନେ କୁଟାରେ ନଡାରେ ନଡାରେ ସୁତୁଲି ମାଧ୍ୟମରେ ନଡାକୁ ବାନ୍ଧି ତାର ଠିକ୍ ଠିକ୍ ମୂର୍ତ୍ତିର ହାତ ଗୋଡ ଶରୀର କରୁଚନ୍ତି। କରି ସେ ଯୋଉ କା ହଁ କାଠର ଛାଞ୍ଚରେ ତାକୁ ନେଇ ବସାନ୍ତି। ବସେଇ ସାରିବା ପରେ ସେମାନେ ତାକୁ ମାଟିରେ ଲେପନ କରୁଚନ୍ତି ବା ଆକୃତି ଦେଉଚନ୍ତି ତା ଉପରେ ସେଇ ନଡ଼ାର ଛାଞ୍ଚ ଉପରେ ମାଟି ଲେପନ କରୁଚନ୍ତି। ଆଉ ତାକୁ ଏକ ପ୍ରକାର ଆକୃତି ଦଉଚନ୍ତି ଧରି ନିଅନ୍ତୁ ଯେ ସବୁ ଧରିନ୍ୟନ୍ତୁ ଆମେ ଲକ୍ଷ୍ମୀଙ୍କର ମୂର୍ତ୍ତି ହଉ ଦୁର୍ଗାଙ୍କର ମୂ ମୁର୍ତ୍ତି ହଉ ସରସ୍ଵତୀଙ୍କର ମୁର୍ତ୍ତି ହଉ ତ ଏଇ ମୂର୍ତ୍ତି ଗୁଡିକ ସେମାନେ ଆକୃତି ଦଉଚନ୍ତି। ତାର ମ ଆଙ୍ଗୁଳି ତିଆରି କରୁଚନ୍ତି ମାଟିରେ। ଗୋଡ ତିଆରି କରୁଚନ୍ତି ମାଟିରେ। ମୁଣ୍ଡ ଆଖି ନାକ ଏ ସବୁ ମାଟିରେ ତିଆରି କରି ତାକୁ ସୁଖ ଶୁଖିବାରେ ଛାଡି ଦଉଚନ୍ତି କିଛି ଦିନ ଶୁଖିଗଲା ପରେ ଫାଟ ସୃଷ୍ଟି ହଉଛି। ଆଉ ସେଇ ଫାଟ ଗୁଡିକୁ ସେମାନେ ପୁନରାଗ ମାଟିରେ ଆଉ ଥରେ ଲେପନ କରି ତାକୁ ଭୋ ମାନେ ପୂରଣ କରୁଛନ୍ତି।
ଓହୋ ହୋ ତାଲେ ଆପଣ ସାର୍ ଗୋଟେ ସମୟରେ ନିର୍ମାଣ କରିବେ। ମାନେ ଗୋଟେ ସମ ତାକୁ ନିଜର ତାର ପ୍ରାରମ୍ଭିକ ଅବସ୍ଥାରେ ଆପଣ ଆଣୁଚନ୍ତି, ତାପରେ ପୁଣି ତାର ପୁଣି ତାକୁ ଆଉଥରେ ବ୍ୟବସ୍ଥା କରି ଆଉଥରେ ପୁଣି ତାକୁ ସ୍ଥାପନ କରୁଚନ୍ତି ନା।
ହଁ ତାପରେ ସେମାନେ କରୁଚନ୍ତି କି ତା ଦେହରେ ଅ ଯେମିତି ପୁନରାୟ ଫାଟ ନ ପଡିବ ସେଥିପାଇଁ ସେମାନେ କେତେ କେତେକ କପଡାକୁ ପତଳା କପଡାକୁ ମାଟି ଦେହରେ ସେ ପୁରା ମଣ୍ଡ ମାଟି ପୁରା ମଣ୍ଡ ଫଟ ମାନେ ପୁରା ପାଣି ପାଣି କରିକି ସେ ମାଟିକୁ ସେ ଯୋଉ ଫାଟ ଦେହରେ ମାଟି ଲେସିି ଫାଟ ଦେହରେ ସେଇ ପତଳା କନାକୁ ଦେଇ ସେମାନେ ଚିପ ତା ଦେହରେ ଚିପ୍ କେଇ ଦଉଚନ୍ତି। ଯୋଉ ଦ୍ଵାରା କି ଆଉ ପୁନରାୟ ଆଉ ଫାଟ ପଡିବ ନାହିଁ।
ଆଛା ପର ଚିଆର ତା ଯଦି ଭାଙ୍ଗିଯିବ ତାହେ ଯଦି ଭାଙ୍ଗିଯିବ ତାହେଲେ ଦିଅ ଆଉ ଥରେ।
ନାଇଁ ସେ ତ ମୂର୍ତ୍ତି କିଛି ଦିନ ପାଇଁ ଗୋଟେ ଦିନ ଦୁଇ ଦିନ ତିନି ଦିନର ପୂଜା ପାଇଁ ସେ ମୂର୍ତ୍ତି ପ୍ରସ୍ତୁତ ହଉଚି ତ। ତ ସେଇ ସବୁ ଜିନିଷ ହେଇଗଲା ପରେ ସେମାନେ କରୁଛନ୍ତି ତାକୁ ରଙ୍ଗ ଦଉଛନ୍ତି ଧଳା ରଙ୍ଗ ତା ଉପରେ ପ୍ରଥମେ ଦଉଛନ୍ତି ଦୁଇଥର।
ସୁନାଦେଇ
ପୂର୍ଣ ଦାୟ ଧଳା ଦେଇ ସାରିବା ପରେ ତାଙ୍କର ଯୋଉ ଶରୀର ରଙ୍ଗ ସେମାନେ ଦଉଛନ୍ତି ଶରୀର ର କଲର ଯେମିତି ଦଉଚନ୍ତି ସେଇଭଳି ଭାବରେ ତାପରେ ଆଖି ନାକ ନାକ ଆଖିରେ ସେମାନେ ରଙ୍ଗ ଦଉଚନ୍ତି ଆଖି କରୁଚନ୍ତି। ଆଉ ବିଭିନ୍ନ ପ୍ରକାର ଅଳଙ୍କାର ପଏ ପ ପିନ୍ଧଉଛନ୍ତି ସେ ମାଟି ମୂର୍ତ୍ତିରେ। ଆଙ୍ଗୁଳିରେ ହାତରେ ବିଭିନ୍ନ ପ୍ରକାର ଅ ଚିତ୍ର ଆଙ୍କୁଛନ୍ତି। ତାପରେ ବିଭିନ୍ନ ଅଳଙ୍କାର ପରିଧାନ କରଉଚନ୍ତି ଶାଢ଼ୀ ପିନ୍ଧଉଚନ୍ତି। ପିନ୍ଧେଇ ସାରିଆ ପରେ ତାହା ଏକ ସୁନ୍ଦର ମୂର୍ତ୍ତିରେ ପରିଣତ ହେଇଯାଉଛି। ଆଉ ତାକୁ କିଛି ଅ ଅର୍ଥରେ ଅନ୍ୟ ଲୋକଙ୍କୁ ଦା ବିକି ଦଉଛନ୍ତି ବିକିବା ପରେ ସେମାନେ ନେଇ ମ୍ ପୂଜା ମଣ୍ଡପରେ ପୂଜା କରୁଚନ୍ତି ଆଉ ଏଗୁଡିକ ଅସ୍ଥାୟୀ ମୂର୍ତ୍ତି।
ହଁ ସାର୍ ତାହେଲେ ସାର୍ ଏଇଟାକୁ ଆମେ ଯଦି ଆମେ କହିଲେ ଆପଣଙ୍କର ଯୋଉ ବ୍ୟବସ୍ଥାଟାକୁ। ଏଇଟାକୁ ଆମେ କୁଟୀର ଶିଳ୍ପରେ ଆମେ ପରିଗଣିତ କରିପାରିବା କି ଆମର? କୌଣସି ଗ୍ରାମାଞ୍ଚଳରେ କୌଣସି ଜାଗାରେ ଆପଣଙ୍କୁ ସ୍ଥାପନ କରିକିରି ବିଭିନ୍ନ ପ୍ରକାର ଅବସ୍ଥାରେ ଆପଣଙ୍କୁ ସୁବିଧା ସୁଯୋଗ ଯୋଗାଇଦିଏ ସରକାରଙ୍କ ତରଫରୁ। ଆପଣ ହସ୍ତ, ସ ହସ୍ତତ୍ର ହସ୍ତଶିଳ୍ପୀକୁ ଆପଣଙ୍କୁ ଉନ୍ନତ କରିବା ବିଭିନ୍ନ ପ୍ରକାର ଯୋଜନା କରିହେବ କି?
ଇଏ ବି ଓଡି ଇଏବି ଏକ ପ୍ରକାର ଶିଳ୍ପ କାର୍ଯ୍ୟ କିନ୍ତୁ ହଁ ହଁ ଓଡିଶା ସରକାର ଏଥିପ୍ରତି ଯତ୍ନଶୀଳ ହେଲେ ନିଶ୍ଚିତ ଏକ କୁଟୀର ଶିଳ୍ପରେ ଏହା ପରିଣତ ହେଇପାରିବ। କିନ୍ତୁ ଏଇ କାର୍ଯ୍ୟ କରିବା ପାଇଁ ହେଲେ ଆପଣଙ୍କୁ ଟିକେ ଶ୍ରମ ତା କରିବାକୁ ପଡିବ। ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ କାରଣ ଏଇ କାର୍ଯ୍ୟ ସମସ୍ତେ ହଠାତ୍ କରିପାରିବ ନାହିଁ। ଶି ଶିଖିବାକୁ ପଡ଼ିବ। ତେଣୁ ଏଇଗୁଡିକ ବିଶେଷ କରି ପଶ୍ଚିମବଙ୍ଗର ଲୋକମାନେ ଅଧିକ କରିଥାନ୍ତି। ଯୋଉ ପଶ୍ଚିମବଙ୍ଗର ଲୋକମାନଙ୍କ ଠାରୁ ଏହା ଶିଖିଆକୁ ପଡିବ। ଆଉ ଶିଖିଲେ ତାହା ଅଧିକ ଉ ଉନ୍ନତ ମାନର ହେଇପାରିବ ଆଉ ଯଦି ସରକାର ଏଥିପ୍ରତି ଯତ୍ନବାନ ହୁଅନ୍ତି ତାହେଲେ ମଧ୍ୟ ଅଧିକ ଭଲ ହେବ।
ସାର୍ ଆପଣ ଯଦି ଜାଣିଛନ୍ତି କି ଆପଣ ସ ସେଥିରେ ତିଆରି କରିବା କେମିତି କଣ ଯେ?
ମୁଁ କେବଳ ନିରୀକ୍ଷଣ କରେ ମୁଁ କେବଳ ଅ ସେଇ ଯୋଉ ମୂର୍ତ୍ତି ର ନିର୍ମାଣ କାର୍ଯ୍ୟକୁ କେବଳ ଦେଖିଛି ସେଥିପ୍ରତି ମୁଁ ତ କାରିଗରୀ ନୁହଁ ଶିଳ୍ପୀ ନୁହଁ ତେଣୁ ମୁଁ କେବଳ ସେଇ ର ରଙ୍ଗ କରିପାରିବି ଠାକୁର ଦେହରେ। ବା ମୂର୍ତ୍ତି ଦେହରେ କିନ୍ତୁ ଅନ୍ୟ କୌଣସି କାର୍ଯ୍ୟ କରିପାରିବି ନାହିଁ।
ତ୍ରିରେ ଆଙ୍କି ପାରିବେ ନାହିଁ ମାନେ ଆପଣ ନିଜେ ଗୋଟେ ତାର ପ୍ରତିମୂର୍ତ୍ତି ମାନେ କୌଣସି ପୁରା ତିଆରି କରିପାରିବେ ନାହିଁ?
ନାଇଁ ଥରେ ମୁଁ ଗୋଟେ ଏଁ କାର୍ଯ୍ୟ ଏମିତି କରିଥିଲି ଆମ ବିଦ୍ୟାଳୟରେ। ମୁଁ ସେଇ ଲୋକଙ୍କଠୁ ମାଗି ନେଇ ଗୋଟେ କୁଟାର ଛାଞ୍ଚକୁ ନଡାର ଛାଞ୍ଚକୁ ନେଇ ନିଜେ ସ ବିଦ୍ୟାଳୟରେ ଥରେ କରିଥିଲି ସପ୍ତମ ଷଷ୍ଠ ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ଆଉ ସିଏ ଏତେ ବିକୃତ ହେଲା। ଆଉ ତାଙ୍କୁ ମୂର୍ତ୍ତିକ ନ କହି ତାକୁ ହ କୌଣସି ଅନ୍ୟ କହିଲେ ମଧ୍ୟ
କରା ହେଲା ସେଠୁ ନାହିଁ।
ହବ ନାହିଁ ହଁ।
ହଉ ସାର୍ ଆପଣ ତାହେଲେ ପ୍ରୟାସ କରିଛନ୍ତି ଆପଣଙ୍କର ପ୍ରୟାସ ଆପଣଙ୍କର ସାଧୁବାଦ ଆପଣଙ୍କ ବହୁତ ଆପଣ ଆଗକୁ ମଧ୍ୟ ଶିଖିବେ ବହୁତ ଜିନିଷ ବଢିବେ। ଆ ତ ଆପଣ ପ୍ରୟାସ କ ଛାଡନ୍ତୁ ନାହିଁ ଆପଣ କରିବାକୁ ଚେଷ୍ଟା କରନ୍ତୁ। ଆଉ ସରକାରଙ୍କ ଯୋଜନା କୁ ମଧ୍ୟ ଆ ସରକାରଙ୍କ ଯୋଜନା ମଧ୍ୟ ଆପଣଙ୍କୁ ଆଣିବାକୁ ପଡିବ ଏଥିରେ ଯେହତୁ ସରକାର ଆର୍ଥିକ ପ୍ରୟସାନ ପ୍ରୋସାନ ଦଉଛନ୍ତି ମଧ୍ୟ ଏ କୋଟେ ଶପତି ଏବଂ ସେଥିରେ ଆପଣ ସଂଯୋଗ ହେବା ପାଇଁ ଟିକେ ପ୍ରୟାସ କରିଥାନ୍ତୁ। ତାହେଲେ ଆପଣଙ୍କର କାରୁକାର୍ଯ୍ୟ ଆପଣଙ୍କର ଶିଳ୍ପୀ କାର୍ଯ୍ୟ ଆପଣ ଉନ୍ନତି ହେବାର ସମ୍ଭାବନା ରହିଛି ଆଉ।
ନାଇଁ କୁଟୀର ଶିଳ୍ପ ମୁଁ ସେଇ ପ୍ରତି ଧ୍ୟାନ ଦେବି ନାହିଁ କୁଟୀର ଶିଳ୍ପ ମୁଁ ଏଇ ବିବାହ ପ ତ ଘର ବ ମାନଙ୍କରେ ଯୋଉ ଭୋଜି ଭାତ ହେଉଛି ସେ ଭୋଜି ଭାତ ଖାଇବା ପାଇଁ ଯୋଉ ଲୋକମାନେ କାଗଜ ଉପରେ ପ୍ରସ୍ତୁତ ଯୋଉ ଅ ପ୍ଲେଟ ନଉଛନ୍ତି ବା ଥାଳି ନଉଛନ୍ତି ସେଇ ପ୍ରତି ମୁଁ ବେଶୀ କିଛି ଯତ୍ନଶୀଳ। ଆଉ ସେଇଆ ମୁଁ ମଧ୍ୟ କରୁଛି। ଆଉ ସେଥିରେ ମୋର ଭଲ ଉପାର୍ଜନ ହେଉଛି। ଆଉ ସବୁ କିଛି ଜିନିଷ ବିଦ୍ୟୁତ ଠାରୁ ଆରମ୍ଭ କରିକି ଯନ୍ତୁ ଠାରୁ ଆରମ୍ଭ କରିକି କାଗଜ ଠାରୁ ଆରମ୍ଭ କରିକି ସହଜରେ ମିଳି ପାରୁଛି। ଆଉ ମୋ କାର୍ଯ୍ୟ ଦ୍ଵାରା ଅନେକ ଲୋକ ଉତ୍ସାହିତ ହଉଛନ୍ତି। ଆପଣ ମଧ୍ୟ କରନ୍ତୁ।
ହଉଛା ତାହେଲେ ମୁଁ ସେଇ ଯୋଜନାରେ ମଧ୍ୟ କରିବି ଆଉ ନିଜ ପ୍ରତି ମଧ୍ୟ ସେଟାକୁ ଆପ ମାନେ ପ୍ରୟୋଗ କରିବାକୁଁ ଚେଷ୍ଟା କରିବି। ଆଉ ହବ ଯଦି ତାହେଲେ କେତେକ ଲୋକଙ୍କୁ ମଧ୍ୟ ରୋଜଗାର ଦେବ ମଧ୍ୟ ମାନେ ପ୍ରୟାସ କରବି। କାରଣ ଗ୍ରାମାଞ୍ଚଳରେ ଲୋକ ମାନଙ୍କର ବେରୋଜଗାର ବସିଥାନ୍ତି କିଛି ସମୟ ପରେ ତ ସେମାନଙ୍କୁ ପ୍ରୟାସ କରି ସେମାନେ ରୋଜଗାର ଦେଇକରି ସେମାନଙ୍କୁ କିଛି ଅର୍ଥ ଉପାଦାନରେ ଲଗେଇ ଦେବା ପାଇଁ ଚାହିଁବି ଆଉ।
ହଁ ରୋଜଗାର ବ୍ୟବସ୍ଥା ଗୋଟେ ଖୋଲି ପାରିବ ନିଜେ ସ୍ଵାବଲମ୍ବୀ ହେବା ସହିତ ଅନେକ ଲୋକଙ୍କୁ ସଵାବଲମ୍ବୀ କରିପାରିବେ। ଭାଇ ଦ ସ ଆପଣ ଯେତେବେଳେ ବ୍ୟବସ୍ଥା କରି ଆପଣ ଏ ବିଷୟରେ ମୋତେ ପଚାରିଲେ ମୁଁ ଅଧିକ କହିପାରିବି। ଧନ୍ୟବାଦ ସାର୍।
ହଉସା।